ଉ ବନ୍ଧୁ ନମସ୍କାର।
ନମସ୍କାର ଭାଇ କଣ କରୁଛ?
ଏବେ ବସିଛି ଆଉ।
ଆଉ ଖାଇସାରିଲଣି।
ହଁ ଖାଇଲି ଟିକେ ମୁଢି ଟିକେ ମିକ୍ସର ଟିକେ ପିଆଜ ମରିଚ ପକେଇକି ଖାଇଦେଲି ଆଉ। ତମେ କଣ ଖାଇଲ?
ଆଉ ସୋରିଷ ତେଲ ପକେଇନ।
ସୋରିଷ ତେଲ ବି ପକେଇଚି। କଣ ଖାଇଲ ବନ୍ଧୁ?
ମୁଁ ଭାତ ଡାଲି ଆଉ ତୋଡ ଭଜା ହେଇଥିଲା ଆଜି।
ଓହୋ ଆଉ କଣ କୁହ। ଆଜି ଦିନଟା ପରା ମୁଁ ମେଡିକାଲ ରେ ଘାଣ୍ଟି ହେଲି।
ଘାଣ୍ଟି ହେଲୋ କଣ ଦେହ ଫେହ ଖରାପ କି?
ସେଇ ଗାଲରେ ଗୋଟେ ବ୍ଲାକ୍ ସ୍ପଟ ହେଇକି ଭାତୁଡି ହେଇକି ଥିଲା ତାକୁ ଏ ଏମ ସି ହସ୍ପିଟାଲ ଯାଇଥିଲି ସ ସକାଳ ପାଞ୍ଚଟା ଧକୁ ଗଲି ଘଣ୍ଟେ ଅଧରେ ହଷ୍ଟେଲ କୁ ଆଇଲି ଅପରେସନ ଟା ମାତ୍ର କୋଡ଼ିଏ ଟଙ୍କା। ରା ସେଣ୍ଟ୍ରାଲ ଗର୍ମେଣ୍ଟ। ପଲା।
ଓ ହୋ ହଁ। ଆଉ କଣ ସବୁ ଦେହ ଫେହ ଠିକ।
ସବୁ ଦେହ ପେହ ଠିକ ତମେ କଣ କରୁଛ?
ଆଉ ଫ୍ୟାମିଲି ର ଦେହ କେମିତି?
ଘର ଫ୍ୟାମିଲି ପରିବାର ସମସ୍ତ ସେ ଭଲ ଅଛନ୍ତି, ତମର ପରିବାରରେ କେମିତି ଅଛନ୍ତି?
ଆମ ପରିବାର ମଧ୍ୟ ସମସ୍ତେ ଭଲ ଅଛନ୍ତି, ମମିଙ୍କର ମଧ୍ୟ ଦେହ ଠିକ ଟିକେ ଖରାପ ହୋଇଯାଇଥିଲା, କିନ୍ତୁ ଏବେ ସବୁ ଠିକ ଆଉ ଆମର ଦାଦାଙ୍କର ଆକ୍ସିଡେଣ୍ଟ ହୋଇଯାଇଛି ସେଇଟା ହିଁ ଟିକେ ଚିନ୍ତାର କଥା
ତାଙ୍କୁ କୋଉ ହସ୍ପିଟାଲ ରେ ଦେଖଉଛ?
ହଁ ହସ୍ପିଟାଲ ଆମର ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ତାଙ୍କର ଟ୍ରିଟମେଣ୍ଟ ଚାଲିଛି। କିଛି ସମୟ ଲାଗିବ ବୋଲି କହୁଥିଲେ ଡକ୍ଟର ପ୍ରାୟ ଦେଢ ମାସ ଖଣ୍ଡେ ଲାଗିଯିବ
ଚିକେନ ପକୋଡା ଖାଇଲ କି କାଲି ଦେଇଥିଲି ତମକୁ
ଏଇ ଚିକେନ ପକୋଡା କଣ ଖାଇବ ଏ ଟେନସନ ରେ ତ ମୁଁ ଏବେ ରହୁଛି ବହୁତ ପନ୍ଦର ଦିନ ହେଲା ପରେ ପ୍ରାୟ କାରଣ ଦାଦାଙ୍କର ଦେହ ମୁଁ ତ ବ୍ରହ୍ମପୁର ସବୁଦିନ ଯାଏ ଠିକ ଅଛି।
ହୁଁ ହୁଁ।
ଚିକେନ ପକୋଡା ତ କାଲି ଖାଇ ହେଲାନି ଆମ ଘରେ ଆମ ଝିଅ ହିଁ ଖାଇ ଦେଇଥିବ ମୁଁ ଚିକେନ ପକୋଡା ଆଡେ ଖାଇଲିନି ଆଉ। ଆଉ ଲଳିତ ର ପୁଅ ଜନ୍ମ ମହଲ ଜାଣିଛ?
ପୁଅ ଟା କୁ ଜନ୍ମ ହେ ହେଇଗଲା ଏକୋଇଶିଆ ଥିଲା। ଗାଁ ଟା ସାରା ଲୋକ ତାକୁ ଖୁସି ତା ପ୍ରତି ଗାଁଟା ସାରା ଲୋକଙ୍କୁ ଖୁସି
ଠିକ ଠିକ ଠିକ କହିଲ ଭାଇ ଗାଁଟା ଲୋକ ସାର ଖୁସି କଣ ପାଇଁ କଣ ଭାଇ କହୁନୁ?
ଛଅଟା ଝିଅ ଜନ୍ମ ହେଲା ପରେ ଗୋଟିଏ
ହଉ କୋ?
ଛଅଟା ଝିଅ ଜନ୍ମ ହେଲା ପରେ ଗୋଟେ ପୁଅ ଜନ୍ମ ହେଲା।
ହଁ ଏମିତି ଆରେ ଛଅଟା ଝିଅ କଥା ତ ମୁଁ ଜାଣିନଥିଲି।
ସେଇପରା କଥା ଆଉ କଣ
ଆଛା ତାହେଲେ ଆମେ କଣ କରିପାରିବା?
କଣ କରିବା ତମେ ଏବେ କୋଉଠି ଅଛ?
ମୁଁ ଏବେ ବର୍ତ୍ତମାନ ଗ୍ରାଉଣ୍ଡରେ ଅଛି ଆରେ ଲଲିତଙ୍କ ପାଇଁ ତ ବହୁତ ଖୁସି ହେଲି। ଲିବୁ ଭାଇ ତମେ କେତେ କେବେ ବାହା ହଉଛ?
ହୁଁ। ବାହଇବି ମୁଁ ଆଉ ବାହାବି ନାହିଁ ସନ୍ନ୍ୟାସ ଗ୍ରହଣ କରିବି।
ଆଉ ତାହେଲେ ହଉ ଠିକ ଅଛି ସେ କଥା ଛାଡମ ତମର ପଢାପଢି କେମିତି ଚାଲିଛି?
ସବୁ ବଢିଆ ଚାଲିଛି ଲଳତା ଭାଇ ବି ଗ୍ରାଉଣ୍ଡ ରେ ଅଛନ୍ତି କି?
ସେଥିପାଇ ନାହାନ୍ତି ଭାଇ ଆଉ। ତମର ଏବେ ପରୀକ୍ଷା ହବ ତ?
ଆଉ ମାସେ ପରେ ପରୀକ୍ଷା ହବ ତାପରେ ତମେ ଭୁବନେଶ୍ଵର କୁ ଗାଁକୁ ଆସିଯିବ, ମୁଁ ବି ଭୋପାଳ ରୁ ଗାଁକୁ ଯିବି ମିଶିକି ଆମେ ମାନେ ବଣଭୋଜି ଟେ କରିବା ବୁଝିଲେ କଥାଟା ପରିବାର ମିଳନ ପରିବାରର
କରିବା ଆମେ ବହୁତ ଗୋଟେ ବଡ ଭୋଜି କରିବାକୁ ପଡିବ ଠିକ ଅଛି।
ବନ୍ଧୁ ମିଳନ କରିବା।
ଏଇଟା ସାଧାରଣ ବୋଝି ନୁହେଁ ଲଲିତ ର ଯେହେତୁ ଗୋଟେ ସନ୍ତାନଟି ଜନ୍ମ କରିଛି। ତାହେଲେ ଆମେ ଦେ ବହୁତ ବଡ ବିରାଟ ବଡ ଭୋଜି କରିକି ପାଖାପାଖି ଦୁଇଶହ ଲୋକକୁ ଖାଇବାକୁ ଦବାକୁ ପଡିବ।
ତାକୁ କହିବା ମଟନ ଚିଙ୍ଗୁଡିକୁୁ ଭସେଇବ
ଆ ଭସେଇବା ଲୋଡ଼ା ଲୋଡ଼ ଦରକାର ନାହିଁ। ଆମେ ଶୁଣବୁ ଭାଇ ଆମ ଆଇଟମ ଟାକୁ ଏବେ ଡିସକସ କରିଦେଲେ ଭଲ ହବ।
ଆଇଟମ ଟା ଯିଏ ଦବ ସିଏ ଡିସକସନ କରିବ।ତମେ କାହିଁକି ତା କଥାରେ ହୁଁ ମାରୁ ତମେ ତମ କର୍ମ କର ଅନ୍ୟ କଥା ଭାବିକି କଣ ମିଳିବ।
ଏଇଟା ମଧ୍ୟ ଠିକ କହିଲ। ଆଇଟମ ଟା ଠିକ୍ ସିଏ
ଆଉ ତମ ରାଧା ଆମ ରାଧାଅପା କେମିତି?
ସବୁ ଭଲ। ଆଉ ତମର ଅ ଭାଉଜ କେମିତି ଅଛନ୍ତି?
ମୋର ଭାଉଜ ମାନେ ତମର ସ୍ତ୍ରୀ, ତମକୁ ଜଣା ନାଁ।
ନାଁ ନାଁ ମ ଆମ ଭାଉଜ ମାନେ ମୋର ଭାଉଜ।
କୋଉ ଭାଉଜ କେତୋଟା ଭାଉଜ ଅଛନ୍ତି କୋଉ ଭାଉଜ କୁହନ୍ତୁ?
ଛାଡ ଭାଉଜ କଥା କଣ କଥା ହବା। ଆଉ ବିଭୁ ଭାଇ ସେଇ ତମେ ବହୁତ ମୁଁ ଦେଖିଲି ପିଜା ଫିଜା ଖାଇକି ଏକଦମ ମଜାରେ ଅଛ। କଣ ଭୋପାଳ ଭଲ ଲାଗୁଛି? ନା ଭଲ ଲାଗୁଛି?
ଯେତେବେଳେ ବି ଗାଁ ଟା ହିଁ ସବୁଠାରୁ ଶ୍ରେଷ୍ଠ। କେତେ ବଡ ବି ସ ହରରେ ରହିଲେ ନିଜ ଗାଁ ଠାରୁ ବଡ ଜିନିଷ କିଛି ନାହିଁ। ଗାଁ ର ପରିବାର ଗାଁ ର ସାଙ୍ଗସାଥି ଗାଁର ମିଳନ। ତାହାର ମଜା ଆଉ କୋଉ ଜାଗାଟାରେ ନୁହଁ।
ହେଲେ ବିଭୁ ଭାଇ ଆଉ ଆମେ ଏବେ ରଥଯାତ୍ରାରେ ପୁରୀ ଯିବାର ପ୍ଲାନ୍ ଅଛି।ତମେ ଆସିବ?
ପରୀକ୍ଷା ଟା ସରିବନି ପରା ଯଦି ସରି ଯାଇଥାନ୍ତା ତାହେଲେ ମୁଁ ଚେଷ୍ କରିଥାନ୍ତି। ମୁଁ ଗଲା ବେଳକୁ ଅଗଷ୍ଟ ସେପ୍ଟେମ୍ବର ମାସ ହବ।
ଆରେ ଭାଇ ଦୁଇ ଦିନର କଥା ଦୁଇ ଦିନ ର କଥା ଆମେ ତମ ପାଇଁ ଟି ଟିକଟ କାଟିଦବୁ। ତମେ ଆସିକି ରୁମ ରେ ତ ଆମେ ଥିବୁ।ତମେ ରୁମ ରେ ରହିବ, ମହାପ୍ରଭୁଙ୍କ ଦର୍ଶନ ମିଶିକି କରବା। ତାହେଲେ ତାପରେ ରଥ ଯାତ୍ରା ଦିନ ଆମେ ରହିବା। ତା ପରଦିନ ତମେ ପୁଣି ନହଲେ ପଳେଇବ ମ ଆଡେ ଦୁଇ ଦିନ କ
ଯଦି ତମେ ଟିକଟ ଟା କାଟିଦବ ତାହେଲେ ମୁଁ ନିଶ୍ଚୟ ଯିବି।
ମୁଁ ଟିକଟ ଟା କାଟିଦେବି କିନ୍ତୁ ଯିବା ଟିକଟ ଟା ତମେ ନିଜ ପଇସା ଯଦି ଖର୍ଚ୍ଚ କରିବ ତାହେଲେ ମତେ ମଧ୍ୟ ତମର ଆସିବାର ଟିକଟ ଖର୍ଚ୍ଚ କରିବାକୁ ଭଲ ଲାଗିବ। ଯଦି ସବୁ ମୁଁ ଦେବି ତାହେଲେ ଏହା ଠିକ ହବନି। କାରଣ ସାଙ୍ଗସାଥି ଦି ଆଡୁ ମଧ୍ୟ ଏଫର୍ଟ ଲଗେଇବା ଦରକାର। ଯଦି ଜଣେ ହିଁ ଏଫର୍ଟ ଲଗଉଛି ତାହେଲେ ରିଲେସନ ର କିଛି ମିନିଂ ରୁହେନି।
ସେଇ କଥା କହୁଛନ୍ତି ଯେ ମୁଁ ଏବେ ବହୁତ ଅଭାବରେ ଅଭାବର ସମୀକ୍ଷନ କରୁଛି।ସେଥିପାଇଁ ମୁଁ ଯାଉନି। ଯଦି ତମେ ମାନେ ସାହାଯ୍ୟ କରିଥାନ୍ତ ତାହେଲେ ଭଲ ହେଇଥାନ୍ତା।ଆଜି ସାହାଯ୍ୟ କରିବ ମୁଁ ଦଶ ବର୍ଷ ପରେ ତମକୁ ସେ ପଇସା ଫେରେଇ ଦେବି।
ସାହାଯ୍ୟ କିଛି ଅସୁବିଧା ନାହିଁ।ମୁଁ ଏବେ ତ
ତମେ ଖାଲି ବଡ ବଡ କଥା କହି କହି ମତେ ସପ୍ନ ଦେଖଉଛ। ତମେ ଯଦି ଟିକଟ କାଟିବାର ଥାଆନ୍ତା ତାହେଲେ କେବେଠୁ ଟିକଟ କାଟି ଦେଇଥାନ୍ତ।
ତମେ ଆସିବ, ଆମେ ଦୁଇ ଦିନ ରହିବା। ଯଦି ତ ଆମେ ଚାହିଁବ ମଧ୍ୟ ନିଜ ଟୁର୍ କୁ ବଢେଇକି ନିଜ ଡେସ୍ ହଲିଡେ କୁ ବଢେଇ ପାରିବ। ଆମେ କୋଣାର୍କ ମନ୍ଦିର ମ ମଧ୍ୟ ଯିବୁ, ତମେ ମଧ୍ୟ ଚାହିଁଲେ ଆସିପାରିବ। କୋଣାର୍କ ମନ୍ଦିର ଆମେ ରାତ୍ରରେ ବାହାରିକି ସକାଳୁ ସକାଳୁ ସୂର୍ଯ୍ୟ ଉଦୟ ଟାଇମ ରେ କୋଣାର୍କ ମନ୍ଦିରକୁ ଦର୍ଶନ କରୁ। ବୁ କୋଣାର୍କ ମନ୍ଦିର ଦର୍ଶନ କରିଲା ପରେ ଆମେ ପୁଣି ପୁରୀକୁ ଆସିକି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର କୁ ବାହାରି ପଡିବୁ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ଆମେ ନନ୍ଦନକାନନ, ଧଉଳଗିରି, ଉଦୟଗିର ଏବଂ ବହୁତ ସାରା ମନ୍ଦିର ଅଛି। ଆମ ତି ବୁଲିବାର ଯଦି ତୋମେ ଚାହିଁବ ସବୁ ଟୁର୍ ଆସିପାରିବ। ମୁଁ ତୋମର ଟିକେଟ୍ ଯିବା ଆସିବା ଖର୍ଚ୍ଚ କରୁଥ କରିଦେବି କିଛି ଅସୁବିଧା ନୁହେଁ ।
କଣ ଅସୁବିଧା, ଦେଖୁଚି ମୋର ଯଦି ପରୀକ୍ଷା ଯଦି ବଗେଇା ନଥିବ ତାହେଲେ ଚେଷ୍ଟା କରିବି। ଯଦି ପରୀକ୍ଷା ଥିବ ତାହେଲେ ଯାଇବାକୁ ଯିବାର ପ୍ରଶ୍ନ ହିଁ ଉଠୁନି ।
ହେଲେ ତୋମେ ଯଦି ଆସିବ ଆମେ ମିଶିକି ଅଭଡା ଖାଇବା। ଉଁ, ସେ ଉଁ, ଅବଡା ଖାଇବା ଏବଂ ସି ଫୁଡ୍ ମଧ୍ୟ ଖାଇବା। ଏବଂ ସମୁଦ୍ର କୂଳରେ ଗାଧେଇବା ମଧ୍ୟ ବହୁତ ମଜା କରିବା। ତୋମ ଆସିଲେ ଭଲ ହବ।
ତୋମେ ଟେନସନ୍ ନିଅନି ନିଶ୍ଚୟ ଯିବି। ତୋମେ ଶାନ୍ତିରେ ରୁହ। ଚେଷ୍ଟା ମୁଁ କରୁଚି ମୋ ଆଡୁ। ଯଥେଷ୍ଟ ଚେଷ୍ଟା ଚଲେଇଚି। ହବ ଯଦି କରିବି ଯିବା ପାଇଁ କିଛି ଅସୁବିଧା ନୁହଁ। ଜଗା ର ଯଦି ଡୋରି ଲାଗିଚି ତାହେଲେ ସବୁ କିଛି ହୋଇପାରେ। ଯଦି ଜଗା ଡା କୁ ନାହିଁ। ତାହେଲେ କିଛି ବି ହେଇପାରେ ନାହିଁ।
ଓ ହଉ ସେ କଥା ସବୁ ଛାଡ଼। ଆଉ ତୋମ ତମର ଫିଜିକାଲ ଏକ୍ଟିଭିଟି ପାଇଁ
ଏବେ ତ ସାତ ଦିନ ମୋର ଖେଳ ଖେଳ ବନ୍ଦ ହେଇଯିବ। କଣ ପାଇଁ ମୁଁ ଯୋଉ ଅପରେସନ୍ ସର୍ଜରୀ ଟା କରିଚି ତାକୁ ଟିକେ ରେ ବେଶୀ ଦରକାର। ଯଦି ବାହାରକୁ ଯିବି ଇନଫେକ୍ସନ୍ ହେଇଯିବ । ଏଇ ସ୍ଟିଚ୍ ଟା ବାହାରିଲା ପରେ ଖେଳିବାକୁ ଯିବି ସବୁବଳେ। ସନ୍ଧ୍ୟାରେ ଦୁଇ ଘଣ୍ଟା ବେଡମିଣ୍ଟନ ଖେଳିଥାଏ । ମୁଁ ପ୍ଲେୟର୍ ଗୁଡ଼୍ ପ୍ଲେୟର ନୁହଁ। ବଟ୍ ବଡିଟାକୁ ଟିକେ ଫିଟନେସ୍ ପାଇଁ ମୁଁ ଖେଳିବାକୁ ଯୁଏ ।
ଆଉ ସକାଳୁ ଆଉ ସକାଳୁ ସକାଳୁ କଣ ଦୌଡ ଲଗାଅ? ନା ଦୌଡ
ନାଇଁ ସକାଳେ ନାଇଁ ମୁଁ ରାତିରେ ଦୁଇଟା ଯାଏ ପଢିଥାଏ ତ ସକାଳେ ଆଠଟାରେ ଉଠିଥାଏ ।
ଆଠ ରେ ଉଠିଲେ କଣ ହେଲା ଆଠରେ ଉଠିକି ମଧ୍ଯ ଦୌଡ ଲଗେଇଲେ କିଛି ଅସ ସୁବିଧା ନୁହେଁ ଦୌଡ ଲଗେଇବା ଟା ଭାଇ କ୍ଲାସ୍ କଣ ଦୌଡ ଲଗେଇବ ଅଧଘଣ୍ଟା ଟି ଦୌଡ଼ ଲଗୁଇବା ବେକୁ ହାଲିଆ ହେଇଯାଇଥିବ। ଘରକୁ ଆସି ଗାଧେଇକିରି କିଛି ଖା ପିଇ କରିକିରି କ୍ଲାସ୍ କରିବାକୁ ପଳେଇବ। ଯଦି ତୋମେ ଦୌ ଡ ଲଗେଇବ ତାହେଲେ ତୋମକୁ ବେଡମିଣ୍ଟନ ଖେଳିବ, ଏବଂ ଦୌଡ଼ ଲଗେଇଲେ ବହୁତ ଦେହ ସୁସ୍ଥ ରହିବ ଖାଲି ବେଡମିଣ୍ଟନ ଖେଳିଲେ ମଧ୍ୟ ଦେହ ସୁସ୍ଥ ରହିବ। କିନ୍ତୁ ଦୌଡ଼ ଲଗେଇଲେ ପୁରା ଅଲ୍ ବଡି ଖାଲି ବେଡମିଣ୍ଟନ ଖେଳିଲେ ତୋମର ଖାଲି ଅପର ପାର୍ଟ ଟାର ହି ଏକ୍ସସାଇଜ୍ ହୁଏ । ଲୋର୍ ପାର୍ଟ ପାଇଁ ଏବଂ ଅଲ୍ ବଡି ଏକ୍ସସାଇଜ ପାଇଁ ତୋମକୁ ରନିଂ ଟା ହିଁ କରିବା ତୁ ମୋ ହିସାବରେ ଠିକ। ଠିକ ଅଛି ତୋମେ ଯଦି ଦୁଇଟି ଯାକ କରିବ ତାହେଲେ ତୋମ ଦେହ ଆଉ ବହୁତ ଜଲଦି ରିଜଲ୍ଟ ଦେଖେଇବ। କିନ୍ତୁ ଖାଲି ବେଡମିଣ୍ଟନ ଖେଳିଲେ କିଛି ଅସୁବିଧା ହବ ।
ସେ ସ୍ଵୟମର କଣ ଅବସ୍ଥା କଣ ଜାଣିଚନ୍ତି?
ସ୍ଵୟମ ସ୍ଵୟମ ଭାଇ ଥିଲେ ମୁଁ କଥା ହେଇଥିଲି। ତାଙ୍କର ତ ଏବେ ଆଜିକାଲି ତାଙ୍କର ବିପୁଟି ଏକ୍ଜାମ ଚାଲିଛି ତାଙ୍କର ମଧ୍ୟ ଥାର୍ଡ ସେମିଷ୍ଟାର। ହୋଇଗଲାଣି ତାଙ୍କର। ତାଙ୍କର ମଧ୍ୟ ମାର୍କ ଫାର୍କ ଠିକ ଠାକ୍ ଆସିନି ବୋଆ ତାଙ୍କେ ସାାଇଜ ରେ ମୋ ଥିଲୁ କ ଥାଉ ନଥିଲେ।
ହଁ, ହଁ ଖେଳ କରନ୍ତି କଲେଜ୍ ରେ ।
ହ ଏ ସ୍ଵୟମ କଥା ଛାଡ। ଆମର ଶ୍ରୀକାନ୍ତ ଏବଂ ସନ୍ଦୀପ ମଧ୍ୟ ଯାଇଚନ୍ତି ବେଙ୍ଗାଲୋର । ଇଣ୍ଟର୍ନସିପ୍ କରିବାକୁ ସେ କଥା ବିଷୟରେ କଣ ଟିକେ କୁହ?
ଓହୋ! ହଁ ସେୟା କି?
ହୁଁ, ତୋମେ ଜାଣିନ?
ନାଇଁ ପରା।
ଆରେ ଦୁଇ ମାସ ପାଇଁ ତାଙ୍କେ ଯାଇଛନ୍ତି ନା ଇଣ୍ଟର୍ନସିପ୍ କରିବା ପାଇଁ ।
କୋଉଠି କୁ ଯାଇଚନ୍ତି?
ବେଙ୍ଗଲୋର।
କିଏ କିଏ?
ଶ୍ରୀକାନ୍ତ ଏବଂ ସନ୍ଦୀପ।
ସେମାନେ ତ ଯାଇଚନ୍ତି ଶିକାନ୍ତର ତ ଡେଲି ଗୋଟେ ନା ଦୁଇଟା ଷ୍ଟାଟସ ପଡିଥାଉଚି। ମୁଁ ଦେଖିତେ ଆଉଚି ଯେ ବୋହୁତ ଏଞ୍ଜୟ କରୁଚି ବେଙ୍ଗଲୋରରେ।
ଭଲ ନାହୁଁ।
ସେଇଟା ତ ଭଲ ବଢିଆ ଜିନିଷ କରିବା କଥା। ଆଜି କଣ ହେଲା ହୋଟେଲ ରୁ ଚିକେନ ପକୋଡା ଅର୍ଡର କରିଥିଲି। ସିଏ ବାସି ପକୋଡା ଦେଇଦେଲା। ମନ ପୁରା ଛି ହେଇଗଲା। ସୁଗୀ କୁ କହିଲି ସୁଗୀ ରିଫଣ୍ଡ ଦେଲା।
ରିଫଣ୍ଡ ଦେଇଦେଲେ କିଛି ଅସୁବିଧା ନାହିଁ ଯଦି ରିଫଣ୍ଡ ଦବନି କି କିମ୍ବା ନୋ ରିପ୍ଲାଏ କରେ। ତାହେଲେ ତମେ କଂଜୁମର କେସ୍ କରିଦିଅ କଣ ପାଇଁ ଆମେ ଆମ ପଇସା ଖର୍ଚ କରୁଚୁ ତମ ଉପରେ ତମେ ମଧ୍ୟ ଆମକୁ କ୍ୱାଲିଟୀ ଜିନିଷ ଦେଲେ ଆମକୁ ମଧ୍ୟ ପୁଣି ଥର ଅର୍ଡର କରିବାକୁ ଭଲ ଲାଗି ନହେଲେ ଆମର ମଧ୍ୟ ମୁଡ୍ ଖରାପ ହେଇଯାଏ କଣ ଠିକ କହିଲି ନା ଭୁଲ କହିଲି?
ସେଇ ହୋଉଚି ପରା କଥା ଆଉ କଣ କୁହ କାଲି କେତେବେଳେ ବାହାରୁଚ?
କାଲି ମୁଁ ଆମେ ସାଢ଼େ ପାଞ୍ଚଟାରେ ବସେ୍ରେ ବହେ ପଡିବୁ। ସେଇଟି ପାଖାପାଖି ସାଢ଼େ ନଅଟାକୁ ପଳେଇବୁ।
ଅ ହୋଉ ମୁଁ ଟିକେ ରହୁଊଛି ମୋର ଟିକେ କାମ ଥିଲା ମୁଁ ପରେ ଫୋନ କରୁଚି ତମକୁ।
ହୋଉ ଭାଇ ଠିକ ଅଛି।